ହ୍ୟାଲୋ ନମସ୍କାର ସାର୍।
ଆଜ୍ଞା ଜୟ ଜଗନାଥ।
ହଁ ଯା ଆଜା
ଆଜ୍ଞା କଣ କରୁଛନ୍ତି?
ଆଜ୍ଞା ଏବେ ଜଷ୍ଟ ଖାଇ ସାରିଲ ସାର୍। ଏଇ ଜଷ୍ଟ ବ୍ରେକ୍ଫାଷ୍ଟ କଦଳୀ ଇଏ ସବୁ ବୁଟ ଫୁଟ ସବୁ ଖାଇସ ସରି ସ ଟିଫ କୁହୁ ସେଇଟା ଆଜ୍ଞା ବୁଝି ପରଲି।
ଆଜ୍ଞା ଏ ଜଳଖିଆ ମଧ୍ୟ କହିପାରିବ।
ଆଁ ଯା ଦେହ ପାଇଁ ଦିନେ ଖାଇବାକୁ ଆଉ ଯାହା ଯିବା ପାଇଁ ଦେହ ପାଇଁ ଟିକେ ବଳ ଟିକେ ଖାଇବା ତା ପୂର୍ବରୁ ଦେଇ।
ଆଚ୍ଛା ଆପଣ ଜିମ୍ ଯାଉଛନ୍ତି?
ଆଜ୍ଞା ଜିମ୍ ଯାଉଛି।
ଆପଣଙ୍କ ଜିମ୍ ର ନାଁ କଣ?
ରାଜୀବ ଜିମ୍।
ଆଚ୍ଛା।
ଜାଣିପାରିଲେ ପିଲା ଏତେ ଆସୁନାହାନ୍ତି ପିଲା ଏ ଆସୁନାହାନ୍ତି।
ଆଛା ଆଛା ମୁଁ ରାଜୀବ ଭାଇଙ୍କ ସାଙ୍ଗରେ ଆଜି ଦେଖା ହେଇଥିଲି।
ଆଛା ଆଛା ଆଛା।
ଆଜ୍ଞା।
ତାଙ୍କେ ଟିକେ ଆମୁକୁ ସବୁ ମାନେ ସାହାଯ୍ୟ କରନ୍ତି ବହୁତ ଭଲ ଭାବରେ ଏମିତି କର ସେମିତି କର ଯାହା ଫଳରେ ଆମୁକୁ ସୁବିଧା ହବ କିଛି ଜାଣିବାକୁ କିଛି ଜାଣିପାରୁଥିବେ ସେ । ମୁଁ ଅମ୍ୟ ରଞ୍ଜନ କଁରଂ ଭାଇଙ୍କ ସହିତ ଯାଉଛି।
ଆଛା ଆପଣ ତାଙ୍କୁ କେମିତି ଚିହ୍ନିଲେ ସେଇ ଜିମ୍ ସାଙ୍ଗରେ ଆପଣ କେମିତି କଣ୍ଟାକ୍ଟ୍ ରେ ଆସିଲେ?
ସେଇ ଜିନିଷ ଟା ଆମେ ସେଇ ଅମ୍ୟ ରଞ୍ଜନ କଁରଂ ଭାଇ ତାଙ୍କେ ଆଗରୁ ସେଠାକୁ ଯାଉଥିଲେ। ଏବଂ ମିଲୁ ଭାଇ ଠାରୁକୁ ତୁ କହୁଛୁ ମାସକୁ ତ ସେମି ସିଏ ପାଂଶ ଟଙ୍କା ନିଅନ୍ତି କିନ୍ତୁ ଦି ମାସର ଆଗୁଆ ନିଅନ୍ତି। ହଜାର ଟଙ୍କା।
ଆଛା ଆଛା ଆମ୍ଭେ ଥିଲାବେଳେ ଆମଠୁ ବି ପାଞ୍ଚଶହ ଟଙ୍କା ନଉଥିଲେ କିନ୍ତୁ କିନ୍ତୁ କିଛି ଆଡଭାନ୍ସ୍ ନେଇନାହାନ୍ତି।
ଆଛା ଆଛା ଆଛା ଏବେ କିନ୍ତୁ ନଉଛନ୍ତି? ପିଲା କେହି ଆସୁନଥିବାରୁ ସେ ସେଥିପାଇଁ ନଉଛନ୍ତି କିନ୍ତୁ ବହୁତ ଭଲ ଲାଗେ ଡିସିପ୍ଲିନ୍ ତାଙ୍କର ବହୁତ ବଢିଆ। ସ୍ଵାଭାବିକ ବହୁତ ବଢିଆ।
ଆଛା କହିବି ଭାଇଙ୍କ ବିଷୟରେ ବହୁତ କିଛି କଥା ଅଛି।
ଆଛା ଆଛା ଆପଣ ବି ତ ଯାଆନ୍ତି ଆପଣ ବି ତ ଯାଆନ୍ତି?
ହଁ ଆମେ ପ୍ରଥମେ ପ୍ରଥମେ ଆମେ ସେଇଠିକୁ ଯାଉଥିଲୁ। କିନ୍ତୁ ଏବେ ତ ଆମେ ଯୋଉଠୁ ପଢୁଛୁ ସେଠି ମୁଁ ଯାଉଛି ଜିମ୍ ଆଉ ଏବେ ଏଠାରେ ଗୋଲ୍ଡ ଜିମ୍ ଯାଉଛି ମୁଁ।
ଆଛା ଆଛା ଆଛା ଆପଣ ଯାଇନାହାନ୍ତି ଆପଣ କେବେ ରବିବାର ଯିବେ ନା ସୋମବାର ଯିବେ?
ମୁଁ ତ କାଲି ଯିବା ପାଇଁ ଭାବୁଥିଲି କିନ୍ତୁ ଆଉ ଇଚ୍ଛା ହଉନି ଯିବାକୁ କାଲି। ଏ ମୁଁ ଦେଖିବା ପର ଦିନ ରବିବାର ଦିନ କି ସୋମବାର ଦିନ ଯିବା।
ଆଛା ଆଛା ତାହେଲେ ଠିକ୍ କରୁଛନ୍ତି ଆପଣ ଏତେ ଜଲଦି ଯାଇକି କିଛି ହବନି ଆଜ୍ଞା। ଟିକେ ଲେଟ୍ କରିକି ଯାଆନ୍ତୁ। ଆଉ ଆଜି ଆପଣଙ୍କର ଜିମ୍ ଅଛି ଆଜି ଆ ଆପଣଙ୍କର ଦିନଟା କିଭଳି ଭାବରେ କଟୁଛି?
ଆଜ୍ଞା ଆମ ଦିନ ତ ଆଜି ଠିକ୍ ଠାକ୍ ଯାଉଛି କିନ୍ତୁ କିଛି କରିବାକୁ ଇଚ୍ଛା ହଉନି ବର୍ଷା ପାଗ ଏମିତି ଦଉଛି ବୁଲି ଯିବାକୁ ଇଛା ହଉଛି ବୁଲିଯିବା ପାଇଁ କୌଣସି ଜାଗା ନାହିଁ ସନ୍ଧ୍ୟାବେଳେ ବର୍ଷା ପ ପକଉଛି।
ଆଜ୍ଞା ବହୁତ ତ ଜାଗା ଅଛି ଆପଣଙ୍କର କେମତି ଜାଗା ନାହିଁ।
କଣ କଣ ଜାଗା ଅଛି ଆଜ୍ଞା ଆମକୁ କହିବଟି?
ଏଇ ରାସ୍ତା ରାସ୍ତାରେ ବୁଲିକି ଯିବେ କେତେ ଭଲ ଭଲ ଭ୍ୟୁ ପାଇବେ ଆମେ ସେଦିନ ଯେମିତି ଯାଇଥିଲୁ ଆପଣ ଯାଇଥିଲେ ସେ ଜାଗା? କଉ କେବେ?
ରାସ୍ତା ଦେଖିଥିଲେ କେ କେତେ ଭ୍ୟୁ ଭ କେତେ ସୁନ୍ଦର ସୌନ୍ଦର୍ଯ୍ୟ ତାର।
ଆଛା ନାଇଁ ଆଜ୍ଞା ପଇସା ନାଇଁ ଆଜ୍ଞା ପେଟ୍ରୋଲ ପକେଇବାକୁ।
ଆଚ୍ଛା ଆଛା ଆଛା ଆଛା ଆଛା । ସେଇଟା ତ ସମସ୍ତେ କରୁଛନ୍ତି ଦନ । ପଇସା ପତ୍ର ଟି ହଉଛି ସମସ୍ତଙ୍କର ଅସୁବଧା ।
ହୁଁ ଏମତିି କଣ କରିବା ଆଜ୍ଞା ଛୋଟ ଥିଲା ବଳେ କେତେ ବଢିଆରେ ସ୍କୁଲ ଯାଉଥିଲେ ବିଦ୍ୟାଳୟ ଯାଉଥିଲେ । ଯାଇକି ଘରୁ ଦଶ ଟଙ୍କା ବି ନେଇଗଲେ ବହୁତ ଅଧିକ ପଇସା ହଉଥିଲା ସେଇଟା । ଦଶ ଟଙ୍କା କଣ ପାଞ୍ଚ ଟଙ୍କା ହେଲେ ବି ବହୁତ ଅଧିକ ହଉଥିଲା ।
ସେତେବେଳେ ତାର ମୂଲ୍ୟ ସେତେବେଳେ ହଁ ସେତେବେଳେ ତାର ମୂଲ୍ୟ ଅଧିକ । ଥିଲା ଏବେ ଯେତେ ବଡ ବଡ ହେଇ ହେଇ ଯାଉଛୁ ଆମେ ତା ଅନୁସାରେ ପଇସାର । ହଁ ମୂଲ୍ୟ ବି ବଢି ବଢି ଯାଉଛି ।
ହୁଁ ହୁଁ ସତ କଥା କହିଲେ ଆଜ୍ଞା ଯେତେ ବଡ ବଡ ହେଇ ହେଇ ଯିବ ଆମେ । ଆମର ସେତିକି ଅ ମ ଆମର ଆବଶ୍ୟକତା ବଢି ବଢି ଯାଉଛି ଯାହା ଫଳରେ କି ଆମକୁ । ଅଧିକରୁ ଅଧିକ ଟଙ୍କା ଆବଶ୍ୟକ ହଉଛି ।
ହଁ ଠିକ କହିଲେ ।
ଆଜ୍ଞା ହଁ ଆଜ୍ଞା ତ ସେଇଆ । ହେଲେ ଆମକୁ ବି ଅଧିକରୁ ଅଧିକ ରୋଜଗାର କରିବାକୁ ପଡିବ ।
ଆଜ୍ଞା ଅଦବା ଆଜ୍ଞା ଆଜ୍ଞା ।ର ଯୋଗାର ନ କଲେ ଆ କିଛି ମୂଲ୍ୟ ନାହିଁ ଆମର ।
ଆଛା ଆଜ୍ଞା ଆଜ୍ଞା ଆଜ୍ଞା । ସିଏ ତ ଆଜ୍ଞା ପୁରୁଷ ମାନଙ୍କ ଜୀବନ ।
ଆଜ୍ଞା ଆଜି ଜିମରେ କେଉଁ କେଉଁ ଉଁ ଅ ଯୋଗ କଲେ କଣ କଲେ ଆଜି ।
ନାଇଁ ଆଜ୍ଞା ମୁଁ ଯିମ ଯାଉନି ଏବେ ଦଶ ଦିନ ପନ୍ଦର ଦିନ ହେଲା ମୁଁ ଛାଡି ଦେଇଛି ।
ଆଚ୍ଛା ଆଚ୍ଛା ଆଛା ଆଚ୍ଛା ଆଛା । ଏଇ କଥା ତାହେଲେ ।
ଆପଣ କଣ କଲେ ।
ମୋର ସେଇ ଟିକେ ପେଟ ଖରାପ ଥିଲା ଝାଡା ହେଇଥିଲା ବୋଲି ମୁଁ ଏଇ ସପ୍ତାହଟା ଯାଇନି କିନ୍ତୁ ଆର ସପ୍ତାଆଡୁ କଣ୍ଟିନ୍ୟୁ କରିକି ଭାବିଛି ।
ଆପଣ ସକାଳେ ଯାଆନ୍ତି ନା ସନ୍ଧ୍ୟାବେଳେ ଯାଆନ୍ତି। ଆଚ୍ଛା କେତେ ମାସ ହେଲାଣି ଆପଣ ଯିବାର ।
ଯିବା ମାସେ ବି ହେଇନି ଆଜ୍ଞା ଏଇ ହେଇଥିବ ଦଶ ପନ୍ଦର ଦିନ ହବ ଯାଇଥିବି ।
ହୁଁ ଆକଚୁଲି ଆପଣଙ୍କର କୋଚ ଯିଏ ସେ ବହୁତ ଭଲ କହିବାକୁ ଗଲେ । ବହୁତ ହାର୍ଡ କରାନ୍ତି ।
ଉଁ ଏଇ ଆପଣଙ୍କ ସହିତ କଥା ହବା ।
ଆଉ ନାଇଁ ସେ ବହୁତ କଷ୍ଟ କରିବାକୁ ଦିଅନ୍ତି ଆପଣଙ୍କୁ । ଆମ ଭିଡ ଟା ବି ଭଲ ଏଠୁ ଆପଣଙ୍କୁ ପ୍ରଥମେ ପ୍ରଥମେ ବହୁତ କଷ୍ଟ ହବ ।
ହଁ କଣ କହିବି ଏ ବିଷୟରେ ତ ମୋର କିଛି ବେଶୀ ଧାରଣା ନାହିଁ । ମତେ କିନ୍ତୁ ସବୁ କିଛି କରିବାକୁ ଭଲ ଲାଗେ ।
ଆଛା ଆପଣ ଖାଇବା ପିଆ କେମିତି କଣ କରନ୍ତି ।
ଖାଇବା ପିଇବା ମୋର ଦିନକୁ ଛଅ ଥର ଖାଇ ଖିଆପିଆ କରାଯାଏ ମୁଁ କରେ ଖିଆ ପିଆ ଏବଂ । ପାଣି ଟା ତିନି ଚାରି ଲିଟର ଭଳି ଟ୍ରାଏ କରେ ପିଇବାକୁ ।
ଆପଣ ଦିନକୁ ପ୍ରୋଟିନ କେତେ ଗ୍ରାମ ନିଅନ୍ତି ।
ପ୍ରୋଟିନ ସେଇଭଳି ତ କହିହବନି ପ୍ରୋଟିନ ତ ମୁଁ ସେମିତି କିଛି ଖାଇବା ଆରମ୍ଭ କରିନି କିନ୍ତ କିନ୍ତୁ ଯାହା ପାଉଛି ।
ନା ନାଇଁ ଖାଦ୍ୟରେ ଆପଣ କେତେ ଗ୍ରାମ ନିଅନ୍ତି ।
ଖାଦ୍ୟରେ ସେଇଭଳି ମୁଁ ଜାଣି ପାରୁନି କେତେ ନିଏ ସେମିତି କିଛି ମୁଁ ଇଏ କରିନି । ଖାଦ୍ୟ ପାଇଁ ସେମିତି ସବୁଦିନ । ଅଣ୍ଡା ଖାଇଲି ଅଣ୍ଡା ଖାଇ ପାରୁନି। ପଇସା ପତ୍ରର ଘୋର ଅବାବ ଯୋଗୁଁ ଅଣ୍ଡା ଖାଇ ପାରୁନି ଏବଂ ବାର ଅନୁସାରେ ମାନିବାକୁ ଯାଉ ପଡୁଛି ତ ମୁଁ ଖାଇପାରୁନି।
ଆଚ୍ଛା ଆପଣ ଚେଷ୍ଟା କରିବେ ଧଳା ମାଂସ ଖାଇବାକୁ ଯେମିତି କିି କୁକୁଡ଼ା ବତକ ଏ ସବୁ ଆପଣ ଯଦି ନାଲି ମାଂସ ଖାଇବେ ଯେମିତି କିି, ଛେଳି, ବାରହା ଏସବୁ ଭଲ ନାହିଁ ଦେହ ପାଇଁ। ଦେହରେ ଏହାର ଚର୍ବି ବୃଦ୍ଧି କରିବା ସହିତ ମେଦବହୁଳତା ବଢ଼ାଯାଏ।
ଆଛା, ଆଚ୍ଛା କିନ୍ତୁ, କିନ୍ତୁ ମତେ ଟିକେ ତ ଆଗ ଦେହର ଇନକେଶ ଟା ମାନେ ବଢେଇବାକୁ ପଡିବ ଦେହଟା ବହୁତ ପତଳା ଅଛି।
ହଁ ତ ଆପଣଙ୍କୁ ମାଂସ ବଢେଇବାକୁ ପଡିବ ନା? ଚର୍ବି କଣ ପାଇଁ ବଢେଇବେ, ଚର୍ବି ବଢେଇବେନି ମାଂସ ବଢେଇବେ। ହଁ ଯଦି ତ ଆପଣ ଧଳା ମାଂସ ଖାଇବେ, କୁକୁଡ଼ା ଖାଇବେ, ତା ସହିତ ଅଣ୍ଡା ଖାଇ
ହଁ କୁକୁଡ଼ା କୁକୁଡା ବି ଖାଉଛି ଅଣ୍ଡା ବି ଖାଉଛି।
ଆପଣ ଯେଉଁ ବାର ଆମିଷ ଖାଇପାରୁନାହାନ୍ତି, ସେ ବାର ଆପଣ ସୋୟାବିନ୍ ଖାଇବାକୁ ଚେଷ୍ଟା କରନ୍ତୁ। କାହିଁକି ନା ଶହେ ଗ୍ରାମ ସୋୟାବିନ ରେ ଏ ଫେମ ବାଉନ ଗ୍ରାମ ପ୍ରୋଟିନ୍ ଥାଏ।
ଆଛା ସେମ ଟୁ ୟୁ। ଆଚ୍ଛା ଆଚ୍ଛା, ଏ ଜିନିଷଟା ମୁଁ ଜିନିଷଟା ମୁଁ ଜାଣିନଥିଲି।
ଆଛା ନାଇଁ ନାଇଁ, ସୋୟାବିନ ରେ କିନ୍ତୁ ସେଇଟା ଆମ ଶରୀରର ଯେତିକି ଯାହା ଦରକାର, ସେଇଟା ପୁରା କରିପାରେନି। ସେଥିପାଇଁ ଆପଣଙ୍କୁ ଅଲଗା ଜିନିଷ ବି ନବାକୁ ପଡିବ।ମାନେ ଆପଣ ଖାଲି ସୋୟବିନ୍ ଉପରେ ଭରସା କରି ରହିପାରିବେନି। ଆପଣଙ୍କୁ ଅଣ୍ଡା ବି ଖାଇବାକୁ ପଡିବ। ନାଇଁ ନାଇଁ ଆପଣ ନାଇଁ ଆଜ୍ଞା ଆପଣଙ୍କୁ ଉ ବୃକ୍ଷ ଜାତୀୟ ଖାଦ୍ୟରେ ଆପଣ ଭରଷା ହେଇକି ରହିପାରିବେନି, ଆପଣ ଆପଣଙ୍କୁ ଆମିଷ ଖାଇବାକୁ ହିଁ ପଡ଼ିବ। ବୁଝିପାରିଲେ ଆଜ୍ଞା ଉଁ ।
ଯୋଉ ଦିନ ନ ଖାଇବ ସେଦିନ
ସପ୍ତାହ ଆପଣ ଗୋଟେ ସପ୍ତାହ ଉପରେ ହିଁ ଟାର୍ଗେଟ ରଖନ୍ତୁ। ସପ୍ତାହରେ ମତେ ଏଇ ଜିନିଷ ଖାଇବାର ଅଛି, ସପ୍ତାହରେ ମାଛ ଆପଣଙ୍କୁ ଥରେ ଯେମିତି ହେଲେ ଖାଇବାକୁ ପଡିବ। ସେ ମାଛରେ ଆପଣଙ୍କର ଅଛି ଭିଟାମିନ୍ ବି ଟୁଏଲଭ। ଏବଂ ଆଉ ଗୋଟେ କଣ ମନେ ପଡୁନି, ଓମେଗା ଥ୍ରୀ ଓମେଗା
ମତେ ଏଲର୍ଜି ଅଛି ଆପଣଙ୍କୁ କହିଥିଲି।
ତା ହେଲେ ଆପଣଙ୍କୁ ଗୋଟେ ଓମେଗା ଥ୍ରୀ ଟାବଲେଟ୍ ଖାଇବାକୁ ପଡିବ। ଓମେଗା ଥ୍ରୀ ବଟିକା। ଓମେଗା ଥ୍ରୀ ଆପଣ ଦେଖିବେ, ଯେବେ ଆପଣ ଡମ୍ବର ହେରିକା ଟେକା ଟେକି କରନ୍ତି। ଆପଣଙ୍କ ଜଏଣ୍ଟ ଗୁଡାକ ଯେତେବେଳେ ମେ ଚଳପ୍ରଚଳ ହୁଏ, ଜଏଣ୍ଟ ରେ ବେଳେ ବେଳେ ଖଟ୍ ଖଟ୍ ଖଟ୍ ଖଟ୍ ସାଉଣ୍ଡ ଆସେ।
ସେମିତି କିଛି ସେମିତି କିଛି ତ ଏବେ ଯାଏ ଆସିନି।
ଯା ହେଲେ ବି ଆପଣଙ୍କୁ ଧୀରେ ଧୀରେ ଆସିବାର ସମ୍ଭାବନା ରହିବ, ସେଥିପାଇଁ ଓମେଗା ଥ୍ରୀ ଟାବଲେଟ କ୍ୟାପସୁଲ ନେଲେ ଆପଣଙ୍କର ସେଇ ଅସୁବିଧାଟି ପଳେଇବ।
ଓମେଗା ଥ୍ରି ଟାବଲେଟ ର ମୂଲ୍ୟ ଟା କେତେ ରହିବ?
ଆଜ୍ଞା ଆପଣଙ୍କୁ ଗୋଟେ କ୍ୟାପସୁଲ ସେଇ ହାରାହାରି ପାଞ୍ଚ ରୁ ଛଅ ଟଙ୍କା ହି
ଆଚ୍ଛା ଆଚ୍ଛା ତା ହେଲେ ବହୁତ ଠିକ ଅଛି । ତା ହେଲେ ଓମେଗା ଥ୍ରୀ କୁ ଭିଟାମିନ୍ ବି ଟୁଏଲ।
ନା ସାର୍ ସେଇଟା ଗୋଟେ ହିଁ ଦିଇଟା ଯାକ। ଆଜ୍ଞା।
ଆପଣଙ୍କ ଗୋଟେ କମ୍ପାନୀ ଅଛି, ଏଚ କେ ହାଇଟାଲସ ସେଇଥିରେ ଆପଣ ନେଇପାରିବେ। ସେଇଟା ହିଁ ଆମେ ଖାଉଥିଲୁ, ଯୋଉଟା କିି ଷାଠିଏ ଟା ବଟିକା ରୁହେ।
ଆଛା,
ସେଇଟା ତିନି ଶହ କୋଡିଏ ଟଙ୍କା ନା ତିନି ଶହ ତିରିଶ ଟଙ୍କା ଏଇ ଭଳିଆ ପଡେ। ଷାଠିଏ ଟା ଦୁଇ ମାସ ପାଇଁ ତ ଗୋ ଗୋଟେ ଦିନକୁ ଆପଣଙ୍କୁ ପାଞ୍ଚ ଟଙ୍କାରୁ ସାଢ଼େ ପାଞ୍ଚ ଟଙ୍କା ଏମିତି ପଡିବ।
ମୁଁ ତାହେଲେ ଠିକ ଅଛି। ଯଥେଷ୍ଟ।
ହୁଁ ତ ଏଇ ସବୁ ନିଅନ୍ତୁ ଏଇଟା ଖାଲି ନବା କଥା। ଆଉ ତ ଆପଣ କ୍ରିଏଟିନ୍ ହେରିକା କିଛି ନେଇନଥିବେ?
ନା ନା ଏବେ ଆଉ କିଛି ଏବେ ଯାଉ କିଛି ଏବେ ଯାଉ କିଛି କରିନି।
ତବେ ବି ନିଅନ୍ତୁନି ଆପଣ ମିନିମ ଗୋଟେ ତିନି
ହଁ ତିନି ଚାରି ମାସ ପରେ ମୁଁ ସେଇଟା ଗ୍ରହଣ କରିବି ବୋଲି ଭାବିଛି ତିନି ଚାରି ମାସ ପରେ ମିନିମମ୍ ଦି ତିନି ମାସ ପରେ ମୁଁ ସେଇଟା ଭାବିଥିଲି କରିବି ବୋଲି। ଶୁଭ ଆରମ୍ଭରୁ ତ ସେମତି କିଛି କରିବିନି ଦିଇ ତିନି ମାସ ଗଲା ପରେ ହିଁ ସେଇଟା ଆରମ୍ଭ କରିବି।
ଆଜ୍ଞା ଆଜ୍ଞା।
ଆପଣ ଆପଣ ଖାଆନ୍ତି ଆପଣ ଖାଆନ୍ତି କି?
ନା ମୁଁ କ୍ରିଏଟିନ୍ ନିଏ।
ଆଛା ଆଛା କଉା କ୍ରିଟିନ୍ ର କଉଟା ମନୋଡଆକ୍ସଡ ସେଇଟା ନିଅନ୍ତି?
ନାଇଁ କ୍ରିଏଟିନ ମନୋହାଇଡ୍ରେଟ୍ ହିଁ ମିଳେ। ଆଉ କିଛି ନାହିଁ। ସେ ମନୋହାଇଡ୍ରେଟ। ମୁଁ ବି ଗୋଟେ ଡବା ଆଣିଥିଲି ପ୍ରୋଟିନ କିନ୍ତୁ ଆଉ ନେବି ନାହିଁ। ସେଇଟା ଗୋଟେ ହିଁ ସରିଲା। ଟିନ୍ ବଦଳରେ ମୁଁ ଚେଷ୍ଟା କରିବି ମୋ ଖାଦ୍ୟରେ ଖାଦ୍ୟରେ ପୁରରା କରିବା ପାଇଁ। କାହିଁକିନା ପ୍ରୋଟିନ ଟା ସେମିତିରେ ଅଧିକ ପଇସା ପଡିଯାଉଛଚି
ଆଜ୍ଞା ଆଜ୍ଞା ଠିକ କହିଲେ ଠିକ କହିଲେ।
ଆଉ ଆପଣ ଯଦି କମ ଦାମ ରେ କୌଣସି ପ୍ରୋଟିନ ଆଣିବେ
ଆଜ୍ଞା ଭଲ ନୁହେଁଁ ଜାଣିପାରୁଚୁ ଭଲ ନୁହେଁ। କମ ଦାମର ଭଲ ନୁହେଁ ହଁ।
ଆଜ୍ଞା ଆଜ୍ଞା ଠିକ ଅଛ ଆଜ୍ଞା ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ୍ ଭଲ ଲାଗିଲା ଆଙ୍କୁ ବହୁତ ଜିନିଷ ଜାଣିବାକୁ ମିଳିଲା।
ଆଜ୍ଞା ଠିକ କଥା ଠିକ କଥା ହଉ ହଉ ରଖୁଚି।
ରହୁଛି ଆଜ୍ଞା ଆଜ୍ଞା। ଆ